ହ୍ୟାଲୋ, ହଁ ସୁବିଲା? ହଁ ମୁ ହଁ କଲ୍ କର ଥିଲ ତ କଣ ଏଇ ଯୋଉ ଏବେ ଭାବୁଥିଲି କ୍ରିକେଟ ଟିକିଏ ଖେଳିବା ପାଇଁ। ଆଗେ ତ ବ ବସ୍ ବର୍ଷା ହେଇଯାଇଛି ତ ଆଉ କଣ ଖେଳିବା ଆଉ। ମୁଁ ଏ ବସିଛି ଆଉ, ତମେ କଣ କରୁଛ?
ମୁଁ ଏଇ ଯୋଉ ଆମ ଗଛ ଅଛି ନା କଦଳୀ ଗଛ
ହଁ।
ତ ସେ ବାଉଙ୍ଗାଁ ଗୁରା କଟା ହେଇଥିଲା ସେଗୁଡା ଯାଉଛି ଫୋପାଡିବା ପାଇଁ ଆଉ।
ଓହୋ ତ ଏ କ୍ରିକେଟ ହଁ କଦଳୀ ଅଛ ଆମର ଅଛି କଦଳୀ ଆମ୍ବ ଗଛ ବହୁତ ପିଜୁଳି ଗଛ ଏମିତି ଅଛି ପଣସ ଗଛ ବି ଅଛି ତାଳ ଗଛ ବି ଅ ଅ ନଡିଆ ଗଛ ବି ଅମୃତଭଣ୍ଡା। ଅଛି।
ନଡ଼ିଆ
ହଁ ନଡ଼ିଆ ଗଛ ବି ଅଛି।
ଆଉ ସେମିତି କଣ ବା ଗୋଟିଏ ଜମାରୁ ସବୁଥିରୁ ଗୋଟେ ଗୋଟେ ପିସ୍।
ଗୋଟେ ଗୋଟେ।
ହଁ। କମଳା ଗଛ ବି ଗୋଟେ ହଁ ନଡିଆ ଏଥିରେ ଭଲ ଫଳ। ଫଳୁଛି ନା ମିଠା ବି ପୁରା ମାନେ ସେ ନଡିଆ ଟା ଖାଇବା ଗଟ ଚିନି ତା ଭିତରେ ପୁରେଇ ଦେଇଛି।
ଆଛା।
ପା ନଡିଆ ଟା ଭାରି ମିଠା ଲାଗେ। ଆଉ ଆମ୍ବ ଗଛ ବି ଦିଟା। ଅଛି। ତମେ ଆକ୍ଚୁଲି। ତମେ କ୍ରିକେଟ ଫ୍ରିକେଟ ଖେଳ ନାଇକି।
ମୁଁ। ମତେ କ୍ରିକେଟ। କ୍ରିକେଟ ଖେଳ ପସନ୍ଦ ନୁହଁ ନା।
ଆଉ ତହେଲେ କଣ ଭଲ ଲାଗେ।
ମତେ ଏମତି ନ। ମଲ୍ ଭାବରେ କହିବାକୁ ଗଲେ କ୍ୟାରମ କ୍ୟାରମ ଜାଣିଛ ନା କ୍ୟାରମ, ଚେସ୍, ଲୁଡୁ ତ ସେଇଗୁଡା ହିଁ ମୋତେ ଭଲ ଲାଗେ। ଆଉ ଏଇଗୁରା ଭଲ ଲାଗେନି।
ମାନେ ଓହୋ ବୁଝିପାରୁଛ ଯୋଉଟା ମାନେ ମାନେ ମାନେ ଏଇ ଯୋଉ ଯୋଉ ଫିଜିକାଲୀ ଯୋଉଟା ଯୋଉ ଗେମ ଯୋଉ ଖେଳ ଗୁଡ଼ ହୁଏ ସେଇଗୁଡ଼ା ଭଲ ଲାଗେନା।
ନା।
ଯେମିତିକ ହେଇଗଲା ଭଲି।
ଯୋଉଟା ବସ।
ଯୋଉଥିରେ ବୁଦ୍ଧି ଅଧିକ ଖଟେଇବାକୁ ପଡିବ।
ହଁ।
ଯେଦି ଚେସ୍ ହେଇଗଲା। ଆଉ ସବୁ ଯୋଉ ମାନେ ନ ତୁମାଲେ ଗେମ୍ ହେଇଗଲା ଯୋଉରା।
ଅଁ ଏଇସବୁ ଭଲ ଲାଗେ ଆଉ।
ମତେ ବି ଏତେ କିଛି ଖାସ୍ ଲାଗେନା କ୍ରିକେଟ ଖେଳି ଦିଏ କେତେବେଳେ କେମିତି ଏୟା ଆଉ। କ୍ରିକେଟ କଣ ଡ଼େଲି ଖେଳ? ନା ମ କେତ୍ ତଳେ କେମ୍‌ତି କଁ ଅଟେ ବୋରିଙ୍ଗ ଫୋରିଙ୍ଗ ଲାଗିଲା ଯାଇଁକ୍ ଖେଳି ଦିଏ ଆଉ।
ଓହୋ ଏ ଯୋଉ ଆମର ମ୍ୟାଚ଼େ ଯେଉଠି ଯ ଯଦି ହୁଏ ଯୋଉଠି ଖେଳ ଜାଣିକି ହୁଏ ତମକୁ ଡାକନ୍ତି ନା ଖେଳିବା ପାଇଁ? ତ ସେଠିକ୍
ତମେ ସେଠିକ୍ ଖେଳିଆର ସୁଯୋଗ ପାଅନା? ନା ସୁଯୋଗ ପାଉନା ନା ନୁହେଁ ମୋର ଇଚ୍ଛା ନାହିଁ ମୁଁ ଯ ଦି ମାନେ ରେ ରେ ମାନେ ସବୁଦିନେ ଖେଳିବି ତାନେ ହୁଅନ୍ତା ଯେ ଆ ଆଗେ ଆଗେ ହଉଥୁଲା ଏବେ ଆଉ ମାନେ ଏବେ ଆଉ ମୁଁ ତ ଖେଳ ନାହିଁ। ମୁଁ ତ ଆଉ ଖେଳୁନି। କାଁ ଭାଁ ଏମତି ଖାଲି ଏମତି ବୋରିଙ୍ଗ ଲାଗୁଚ଼ି ଖାଲି ଯାଇଁକି ଖେଳିଦବା କଥା ମଝିରେ କେତେବେଳେ ସେତିକି।
ୟାଚ୍ଛା।
ଆ ତ ଏୟା ଆଉ ଏମ୍ ହଁ ଆଉ ସବୁ ଟାଇମ ରେ ମୋର ଯୋଉ ଫୁଅ ସାଙ୍ଗମାନେ କଲ୍ କରନ୍ତି ମେସେଜ୍ କରନ୍ତି ତାଙ୍କ ସହିତ ତାଙ୍କ ପ୍ଲାନିଂ ଏରା ସବୁ କରେ କେମିତି କଣ ଯିବ କୁଆଡେ କେତେ ଦିନ କୋଉଠି ରହିବ ହୋଟେଲ୍ ଫୋଟେଲ୍ ଏମିତି ସବୁ ଆଉ ବ୍ୟସ୍ତ ରୁହେ ଆଡ଼େ।
ତମ୍ ପାରାଦୀପ୍ ଯାଇଚ ନା କେବେ?
ନା ପାରାଦୀପ୍ ପାଖାପାଖି ଯାଇଚ଼ି କିନ୍ତୁ ପାରାଦୀପ୍ ଯାଇନି। ମତେ ନା ମତେ ଆକଚୁଆଲି ଭଲ ଲାଗେ ମାନେ ପାହାଡ ପର୍ବତ ଏରିଆ ମତ୍ ତ ଭାରି ଭଲ ଲାଗେ।
ଓହୋ। ମାନେ ପାହାଡ ପର୍ବତ ଏରିଆ ବୁଲିବା ପାଇଁ ଶୀତ ଦିନ ଟା ପରଫେକ୍ଟ ଟାଇମ୍ କିନ୍ତୁ ଫାଇନାଲ କହିବାକୁ ଗଲେ।
ପାହାଡ ପର୍ବତ ଏରିଆ ତମେ କେ କେବେ? ତମେ ଓ ଓଡିଶା ବାହାରୁକୁ ଆ ମାନେ ହାଇଦ୍ରାବାଦ ତ ଯାଇଚ ହା ଆଉ କୁଆଡେ ଯାଇଚ ଓଡିଶା ମାନେ ବାହାରୁକୁ?
ଓଡ଼ିଶା ବାହାରୁକୁ କେରଳ ଯାଇଚ଼ି କର୍ଣ୍ଣାଟକ ଯାଇଚ଼ି ଆସାମ ଯାଇଚ଼ି ଆ ହାଇଦ୍ରାବାଦ ଯାଇଚ଼ି ବ୍ୟାଙ୍ଗଲୋର ଯାଇଚ଼ି ଏତିକି ଯାଇଚ଼ି ଆଉ ଆଉ ବେଶୀଆଟ ଯାଇନି। ଆଉ ଆ ଆଉ ଏପଟେ ଏପଟେ କହିବାକୁ ଗଲେ ଏପଟେ
ଏ ଏପଟେ କଲିକତା ଯାଇଚ଼ି ହୁଁ ହୁଁ ଖାଲି କଲିକତା ଯାଇଚ଼ି ଆଉ ଯାଇନି। କଲିକତା ରେ କେତେ ଦିନି ରହିଲ?
ତରେ ଗୋଟେ ସାଙ୍ଗ ଅ ସେଠି ଅଛି ନା ତାଙ୍କର ଦୋକାନ ତ ସିଏ ମତେ ଡାକିଲା କହିଲା ଆଉ ବାହାରେ ଯିବା କଲିକତା। ବୁଲିକି ଆସିଆ ଆଉ ମୁଁ ସିଏ କହିଲା ତାପରେ ନେଇଗଲା ସାଙ୍ଗରେ ନେଲା। ଗଲି ସେଠି ରହିଲି ଦଶ ଆଠ ଦିନ ଖଣ୍ଡେ ରହିଲି। ସେଠି ସବୁ ବୁଲିଲୁ ସେଠି ଯୋଉ ପର୍ଯ୍ୟଟନ ସ୍ଥଳୀ ଯୋଉ ନାହିଁ ଆମର ଓ ଆମର ଗଙ୍ଗା କୂଳ ହେଲା ଆମର ବେଲର ମଠ ହେଲା, ଭିକ୍ଟୋରିଆ ହେଲା, ଦକ୍ଷିଣ କାଳୀ ହେଲା, ସେଗୁରା ସବୁ ବୁଲିଲୁ। ସବୁ ବୁଲିଲୁ। ହଁ ସେଟା ସବୁ ବୁଲିଲୁ। ଆଠ ଦିନରେ ଯେତିକି ଆମେ କଭର କରିବା କଥା ଯେତିକି ବୁଲିବା କଥା ତ ଆମେ ସେତିକି ବୁଲିଲୁ। ବୁଲି ସାଇଲା ବୁଲି ସାଇଲା ପରେ ତାପରେ ଆମେ ଟ୍ରେନ ଟିକେଟ କାଟିଲୁ। ଟ୍ରେନ ଟିକେଟ କାଟି ଦେଇକି ଆସିକି ଟ୍ରେନରେ ବସିଲୁ ଆସିକି ଓଡ଼ିଶ ପହଞ୍ଚିଲୁ ଆଉ।
ଭଲ ଲାଗିଲା ଶାଢ଼ୀ ଯାକ କୋଲକାତାର। ଖାଇବା ଭଲ ଲାଗିଲା?
କଲିକତା ଖାଇବା ଖାଇବା ଠିକ ମଥିଲା ମାନେ ଏମର ଯେହେତୁ ତାଙ୍କର ଦୋକାନ ଥିଲା ତ ସେ ରୁମ ନେଇଥିଲେ। ଆମେ ସେ ରୁମ ରେ ହିଁ ବନେଇକି ଖାଇଦଉଥିଲୁ। ଆଉ ସେଠି ଯୋଉ ଅଛି ଗୋଟେ ମାର୍କେଟ ଅଛି ବଡ ବଜାର ମାର୍କେଟ ତ ସେଠି ଖାଇବାଯାକ ପୁରା ବେକାରିଆ ଖାଇବା। ଟୋଟାଲ ଭଲ ହିଁ ଲାଗିଲାନି। ମାନେ ଟୋଟାଲ ଉପରେ ଆମ ଓଡିଶାର ଖାଇବା ଯଦି ଛାଡିଦବ କୋଉଡି ମତେ କୋଉଡି ତ ଭଲ ଲାଗନି ଆଉ।
ଯେତିକ ସବୁ ହେଲା ସେ ମୁଁ ମୁଁ ସେଇଠି ଯାଇ କାମ କରୁଥିଲା ତାଙ୍କ କ୍ୟାଣ୍ଟିନ ପ୍ୟାଣ୍ଟିନ ରେ ସବୁ ଅଛି ମାନେଓ ଓଡ଼ିଆ ଲୋକ ହିଁ ମାନେ ଯାଇକି ଏଇଠି ମାନେ କ୍ୟାଣ୍ଟିନ୍ରେ ରୋଷେଇ ଫୋଷେଇ ସବୁ କରନ୍ତି। କାହିଁ ମୁଁ ତ ପଚାରିଲି ମୋତେ କହିଲେ ତ ଓଡ଼ିଆ ଲୋକ ତ ଖାଇବାଟା ଭାରି ବଢ଼ିଆ। ତା ତାଙ୍କୁ ତାଙ୍କ ଖାଇବା ଏତେ ମାନେ କିଛି ମାନେ କମ ଭଲ ମ ଏତ ବ ଏତେ କିଛି ଭଲ ଲାଗେନି। କଲିକତା ଖାଇବା। ଟିକେ କିନ୍ତୁ ଟିକେ କିନ୍ତୁ ସିମିଲାର। ହଁ।
ମୁଁ କହିଲି ଆଉ ଗୋଟେ କଥା ଦେଖ କଲିକଦା ଲୋକ କଲିକଦା ଖାଇବା ସିଏ ତାକୁ ସେଇଟା ଭଲ ଲାଗିବ। ଆମ ଓଡିଶା ଲୋକ ଆମ ଓଡିଶା ଖାଇବା ଆମକୁ ବି ଭଲ ଲାଗିବ ଆମ ଯେହେତୁ ଆମ ଓଡିଶା ଖାଇବା ଯୋଉଠି ମିଳିବ ଆମକୁ ଭଲ ଲାଗିବ ତ ତାଙ୍କର ସେମିତି କଲିକତା ଖାଇବା ତାଙ୍କ କଲିକତାରେ ଯଦି ହବ ତାଙ୍କୁ ସେଇତି ଭଲ ଲାଗିବ। ସେମିତି ଆମେ ଯୋଉ ଦେଶକୁ ଯିବା ସେଇ ଫଳ ଖାଇବା ଯୋଉଟା ଗୋଟେ ଢଗ ନାହିଁ। ଯୋଉ ଦେଶକୁ ଯିବୁ ସେ ଫଳ ଖାଇବୁ ବାସ୍ ସେଇ ଯୋଉ ସେଇ ଯୋଉ କଥାର କହିବାର ଉଦ୍ଦେଶ୍ୟ ହଉଛି ଦେଖ ମୁଁ ବି ସେଇ କଥା ତମକୁ ଫାଷ୍ଟରୁୁ କହୁଛି। ଆମର ଓଡିଶା ଓଡିଶାରେ ଖାଇବା ତ ଓଡିଶା ଲୋକ ଓଡିଶା ଲୋକ ଯଦି ବନେଇବେ ତ ଆମେ ଦେଖିବା ହଁ ଓଡିଶା ଲୋକ ବନ
ହ୍ୟାଲୋ।
ଓଡିଶାର ଖାଇବା ଏକ ନମ୍ବର ସବୁଠି ମାନ୍ୟତା ପାଉଛି। ବୁଝିପାରୁଛ ନା ହଁ କିଏ ଗୋଟେ ମଝିରେ କଲ କଲେ ତା କଲ କାଟିଦବ। ଏଇଆ ହଉଛି କଥା ତୁମେ ଯାଇଛ ଯଉ ଏଠିକି ଜାମ୍ମୁ କାଶ୍ମୀର ଆଡେ ଯାଇଛ କେବେ?
ପ୍ଲାନିଂ ଅଛି ତୁମେ ଯାଇଛ କି?
ନା ମୁଁ ଯାଇନି ତ ମୋର ଜଣେ ରିଲେଟିଭ ତ ସେଠି ସିଏ ଅଛନ୍ତି ସିଏ ହିଁ ସବୁ କଥା କୁହନ୍ତି ମାନେ ଖାଇବା ଓଡିଶା ଖାଇବା ଏଇଠି ମାନେ ଝୁରୁଛନ୍ତି। ସେଠି ମାନେ ଲୋକ ମାନେ ବଡ ବଡ ଲୋକ ଅଛନ୍ତି ସେଠି ତ ସିଏ ହିଁ କହୁଛନ୍ତି କି ଓଡିଶାରେ ଲୋକ ଆସିକି ଆମର ରୋଷେଇ କରୁ ବୁଝିଲୁନା ମାନେ ଏତେ ଏତେ ମୂଲ୍ୟ ବଢି ଯାଇଛି ଓଡିଶା ଲୋକଙ୍କର ଇଏ ଉପରେ
ହଁ ବା ନା ସେଇଟା ତମେ କହୁଛ ହଁ ସେଇଟା ଠିକ୍ଆକ୍ଚୁଆଲି କହୁଛ ମାନେ ଓଡିଶା ଖାଇବା ବି ଭଲ ବହୁତ ବଢିଆ ଖରାପ କିଛି ନୁହଁ ଆମର ଦେ ଧାଉ ତ ମୁଁ ତ ଆଉ ସିକିମ ଆଡେ ଯାଇଥିଲିନି ସେଠି ଖାଲି ମୋମୋସ ଫୋମୋସ ଖାଇ ଖୁଆଇ ଖାଲି ମୁଁ ହାଡେ ମୋ ଭା ମୁଁ ଯୁଆଡେ ଯାଏ କିନ୍ତୁ ଓଡିଆ ଖାଇବାଟାକୁ ଭାରି ଝୁରେ ପଖାଳ ଭାତ ତାକୁ ଅଧିକ ତ ଝୁରେ ଆଉ।
ଆ ହଁ। ପଖାଳ ଭାତ ପଖାଳ ଭାତ ସେଇଟା ତ ଓଡିଆଙ୍କର ହଉଛି। ଏକନୁମ୍ବ ଖାଇବା ପଖାଳ ପଖାଳ ସହିତ ବଢି ଚୁରା ଆ ପଖାଳ ସହିତ ବଢି ଚୁରା ଚୁନା ମାଛ ହେଇଗଲେ ପୁରା ଆନନ୍ଦ ଆଉ କିଛି ଦରକାର ନାହିଁ।
ଆରେ ସେଇଟା ତ କଥା କହୁଛ ମୁଁ ଯେତେବେଳେ ଫ୍ରାନ୍ସ ଯାଇନଥିଲିନି ସେଠ ହଁ ସେଠି ମୁଁ ଏ କୁସ୍ ଦିନ ରହିନି ଏ କୁହ ନା ଭାଇ ସେଇଠି ଯୋଉ ଯୋଉ ସିଝାମିଜା ଖାଇବା ତାଙ୍କର ଅନାନୀ ପାଞ୍ଚ ଦିନ ମୁଁ ତ ଏମିତିରେ ମାନେ ମତେ ସାଧା ଟିକେ ଭଲ ଲାଗେ ଆଉ ତାପରେ ସିଏ ମାନେ କଣ କନି ଦେଇ ଦେଇଛନ୍ତି ଯୋଉ ପନିପରିବା ଯୋଉ ସିଝାମିଜା ନୁହେ ନା ସେ ସେ ଖାଇବା ଖାଇ ଖାଇ ପାଞ୍ଚ ଦିନ ଖାଇଚି ମୋ ପାଟି ଫାଟି କଣ ହେଇଗଲା ମୁ ଖାଲି ମସଲା ଖ ଖୋଜିନି ତା ମାନେ କଣ? ସେ ଆଣିଲା ବିିଟ ଗାଜର ବୋଇ ଇତାକୁ ଗୋଟେ ମାନେ କାଟିକି ପକେଇଦଲା ଗୋଟେ ପାଣିରେ ସିଝେଇ ଦେଲା ସିଝେଇକି ପୁରା ପାଣି ଟା ମାରିଦେଲା ତାପରେ ଘୋଟାରେ ତାକୁ ଘୋଟି ଦେଲା ଟ ଲୁଣ ପକେଇଦଲା ସେଥିି ଗୋଟେ ବକ୍ତ ଖାଇବା। ଯଉ ପାସ୍ତା ବର୍ଗର ପିଜା ଏଇଟା କେତେ ଏରା ଭଲ ଲାଗିବ ଅବଶ୍ୟ କିନ୍ତୁ ଏଗରା ତମେ କଣ ସ ଡେଲି ଖାଇକୀ ଏଗାର ରହିପାରିବ ତମେ ଭାତ ଏଇଠି ତାଙ୍କର ନା ଭାତ ଖାଉଛନ୍ତି ନା ରୁଟି ଖାଉଛନ୍ତି କିଛି ଖାଉନତି ଆ ସବୁ ଦିଂଶ ଗୁଡାକ ରେଟ୍ ବି ଅଧିକ ବିଲାତି ଦିଟା କୁ ଦୁଇଶହ ତାପରେ ତାପରେ ମୁଁ ପାଞ୍ଚ ଚାରୀ ଏ ଭଲ ଲାଗିଲାନି ତାର ସ ସାଙ୍ଗ ଟା ତାର ଚାଉଳ ଫଳସବୁ କ କିଣିିକି ଆଣି ସବୁ ଦେଲା ମୁଁ ରୋଷେଇ ସେଇ କରିକି ଖାଇଲେ
ହିଁ ଆରେ କେତେ ଜଣ ତମେ ଯାଇଥିଲ କି?
ଏକୁଟିଆ ଯାଇଥିଲୁ ବା
ଓହୋ ଏକୁଟିଆ ଯାଇଥିଲ।
ସେ ଲୋକଟା ମତେ ସ୍ପନ୍ସର୍ କରି ଥିଲା କି ମୁଁ ତ ତମ ଘରୁ ଏତେ ଥର ଆଇଲିି ତୁ ଆମ ଦେଶକୁ ଥରେ ଆଇ ତାପରେ ମୁଁ ଯାଇଥିନି ଆଉ ତାଙ୍କ ଦେଶକୁ ଆଉ।
ଓହୋ ଯାହା ହଉ ତମେ ତ ବୁଲି ଆଇଲ ଫନ୍ସ
ହଁ ଏବେ ହଁ ସେମିତି ମୋ ଏଇ ଲାଇନ ରେ ଅଛି ମାନେ ସବୁ ସାଙ୍ଗ ଫାଙ୍ଗ ସବୁ ଅଛନ୍ତି ମୁଁ ମୁଁ ପ୍ରାଇ ପ୍ଲାନିଂ ଅଛି ଯେଉଁ ଅଷ୍ଟ୍ରେଲିଆ ହରଡ଼େ କୁଆଡ଼େ କୁଆଡେ ଗୋଟେ ଯିବା ଥାଇଲାଣ୍ଡ ଫାଇଲାଣ୍ଡ ଏମିତି ଯିବା ପ୍ଲାନିଂ ଅଛି। ପଇସା କିନ୍ତୁ ମୋ ପାାରେ ଟଙ୍କାଟେ ନାହିଁ। ହଁ ମୋତେ ମେ ମତେ ମୋତେ ବା ନ୍ଧିକି ବାଡେଇଲେ ବି ମୋ ପାଖରେ ଟଙ୍କାଟେ ମିଳିବନି। ଆ ପଇସା ନାଇଁ ଏ ତୁ କେ ଭୁଲି ପାରୁଚ ସବୁଆଡେ
ଯାହା ହଉ ସେଇଟା ତ ଭାଗ୍ୟ ସେଇଟା ତ ଭାଗ୍ୟ।
ସାଙ୍ଗ ଫାଙ୍ଗ ଗୋଟେ ଅଛନ୍ତି ମୁଁ ସବୁଆଡେ ବୁଲାବୁଲି କରୁଛି ଆଉ। ସେ ତାର ଆ ସେଠାର ପଇସା ଦେଖ ଜଣେ ଯଦି ଆସିବ ସିଏ ତାଙ୍କର ଗୋଟେ ଜଣକୁ ଗୋଟେ ଲୋକଟେ ମାନେ ଯାହା ବି ହେଲେ ତାର ଦରକାର ବୁଲାବୁଲି କରିବା ପାଇଁ କିନ୍ତୁ ମୁଁ କଣ କରେ ମୁଁ ତାଙ୍କଠାରୁ ପଇସା ନିଏନି ସିଏ ମୋର ସବୁ ଖର୍ଚ୍ଚ ବର୍ଚ ସେ ସବୁ ଦିଅନ୍ତି ଆଉ ସେ ସବୁ ଦେଲେ ଆଉ ମୁଁ କାହାଠୁ ପଇସା ପତ୍ର ମାଗେ ନା ଏଟା ଏମତି ଗୋଟେ ଟାଇମ ପାସ୍ ପାଇଁ କରିଛି ଏମିତି ବୁଲାବୁଲି ସମ୍ପର୍କ ଭଲ ହେଇଗଲା ଅଟୋମେଟିକଲି ସବ ଲୋକ ଡାକିବେ ଏଥିରେ କଣ ଅଛି।
ଏଇଆ ରଜରେ ରଜରେ ସବୁ କୁଆଡେ କଣ ସବୁ ଗଲ।
ରଜରେ କୁଆଡେ ମୁଁ ଯାଇନି ରଜ ଖାଲି ଫାଷ୍ଟ ରଜ ଦିନ ସେମିତି ଘରେ ବସି ବସିକା ଗଲା ସେକେଣ୍ଡ ରଜ ଦିନ ପୁରୀ ରାତି ବାରଟାରେ ପୁରୀ ଯାଇଥିଲୁ ଯେ ମୁଁ ପୁରା ହାଲିଆ ହେଇଗନି ତାପରେ ଲାଷ୍ଟ ରଜ ଦିନ କଟକରେ ରହିଲି ତାପରେ ନା କଟକରେ ରହିନି ତାପରେ ପୁଣି ଘରକୁ ଆସିନି ସତର ତାରିଖ ଦିନ ତମେ କୁଆଡେ ବୁଲାବୁଲି କରିବା ପାଇଁ ଯାଇନା।
ମୁଁ ର ରଜରେ ନା ରଜରେ ବୁଲିନାଇ ତ ଫାଷ୍ଟ ଦିନ ପିଠା ଖାଇକି ଘରେ ରହିଲି ଆଉ ସେକେଣ୍ଡ ଦିନ ନାନୀ ଘରକୁ ଗଲି ଗଲି ମାନେ ସକାଳୁ ଗଲି ଆସିଲି ରାତିହେଇଗଲା ପଳେଇଆଇଲି ଆଉ ଯେମିତି ଚାରଟା ବେଳୁ ଆସିଥାନ୍ତି ଟିକେ ବୁଲାବୁଲି କରିଥାନ୍ତି ଆମ ଏପଟେ ଅଛି ପାର୍କ ଫାର୍କ ଅଛି ବୁଲି ତ ସେ ଛାଡିଲେନି ଭାଇ ଭାଇ କହିଲେ ନା ଥାଉ ଆଉ ଟିକେ ଗଲେ ଯିବୁ ଏମତି କହି କହିକି ମତେ ରାତି କରେଇଦେଲେ ଏକାଥରେ ଆଉ ତ କୁଆଡେ ଯାଇକି ଯାଇପାରିଲିନି ଆଉ ଲାଷ୍ଟ୍ ରଜ ଦିନ ବର୍ଷ ହେଲା ତ କୁଆଡେ ହେ ଯାଇ ହେଲାନି ଆଉ
ଓ ହ। ନା ବସ୍ ଏ ର ରଜଟା ହେ ବର୍ଷା ବି ଯାହା ବି ହେଲେ ତ ଗୋଟେ ଏଇ ଖୁଣା ଯୋଉ ପାଗରେ ଦଉଛି ରଜରେ ଦେଇଥିଲେ ଭଲ ବୁଲିବା ପାଇଁ ହେଇଥାନ୍ତା।
ହଁ। ତମର ମୌସୁମୀ ବାୟୁ କଣ କହିଲ ମୌସୁମୀ ବାୟୁ ଲେଟ୍ ହେଇଗଲା ବୋଧେ ଓଡିଶା ଛୁଇଁବା
ହଁ ହୁଁ ତେଣୁକରି ବର୍ଷା ଟା ବି ହେଇଲାନି ସେଇ ଯୋଉ ଭଳିଆ ଲେ ଲେବୁଲ ହବା କଥା ହେ ହଁ ବା ସେଟା ତାର ପ୍ରୋବଲେମ୍ ଏଇଭଳିଆ ମୁଁ ଦେଖୁଥିଲି ତା ତମକୁ କୋଉ ପର୍ବ ଟା ସବୁଠାରୁ ଅଧିକ ଭଲ ଲାଗେ।
ମତେ ମ ସେ ତ ଭଲ ଲାଗେ ସବୁ ପର୍ବ ତେ ଖାସ କରି ଭଲ ଲାଗେ ଗଣେଶ ପୂଜା ତ ମୋର କ୍ଲବ ଅଛି ନା ସେ କ୍ଲବ ରେ ହିଁ ପୂଜା ହୁଏ ପୁରା ଫଙ୍କସନ ଫଙ୍କସନ ହୁଏ ଆମେ ଟିକେ ବଡ ଆକାର କରୁ ତ ସେଥିପାଇଁ ଭଲ ଲାଗେ ତ ବିଘ୍ନ ବିନାଶଙ୍କ ପୂଜା